ଗୋଟେ କଲ
ଦୁଇ ଆଉ ତିନି ଅଛି।
ଓହୋ ହଁ ଏବେ କୁହନ୍ତୁ ବସିକି ଦି ଘଣ୍ଟା ଭିତରେ ଏଇନା ହେଇଯିବ ଦଶ।
ସେତିକି କରିବ ତାହେଲେ।
ରୋଷେଇ କଣ କରିବେ କଣ ଆପଣ ଖାଆନ୍ତି କି ପେଟ ଖରାପ ଖାଇବା ଦରକାର ନାହିଁ।
ମୁଁ ସିନା ଖାଇବିନି ମୋ ପେଟ ଖରାପ ବୋଲି କଣ ମୋ ବାପ ବାବାଙ୍କର ବି ପେଟ ଖରାପ ଅଛି ନା କଣ?
ତ କବ ଦିଟା ଆଉ କଲ ହେଇଯିବ ।
ତମକୁ ରୋଷେଇ କରିବାର ଅଛି। ମୁଁ ଆପଣଙ୍କ ସହିତ ରୋଷେଇ କଲା ପରେ କଥା ହେଇପାରିବି ମାନେ ଖାଇଲା ପରେ। ଆପଣ ଯଦି ଦିପହରେ ଆଜି ଶୋଇବେନି ତେବେ ଆପଣଙ୍କର
ମୁଁ ଦିପହରେ ଶୁଏ ନାଇଁ ତମ ଭଳିଆ।
ହୁଁ ହୁଁ ଆଉ ତେବେ ଦୁଇ ପରେହ ଆପଣ ମତେ କଲ
ଠିକ ଅଛି ତାପରେ ତ କଥା କଥା ହେଇ ହେଇ କାମ କରିହବ।
ମୋର ବି ହୁଏନି ମୁଁ ଯଦି ଯନ୍ତ୍ରପାତି କାନରେ ବ୍ୟବହାର ତେବେ ଆପଣଙ୍କୁ ଶୁଭିବନି ତେଣୁ କାଇ ବେକାରରେ ଆମେ ରିକ୍ସ ନବା।
ହଁ ଠିକ ଅଛି ବିପଦ ହେଇପାରେ।
ଆଜ୍ଞା ବିପଦର ସମ୍ମୁଖୀନ କରିବାକୁ ଅ ପଡିବ ଆମକୁ ତେବେ ଆମକୁ ବିପଦ କୁ ନିଜ ଆଡକୁ ଆଣିବା ଦରକାର ନାହିଁ।
ଆପଣ ହିଁ ବିପଦ ମତେ ସେଇଆ ଲାଗୁଛି।
ହଁ ହଁ।
ଆପଣ ଚଳନ୍ତା ବିପଦ।
ଓ ହୋ ହୋ ହଉ ଆଜ୍ଞା ଠିକ୍ ଅଛି।
ହଉ ଆପଣ କୁହନ୍ତୁ ଏବେ କଣ କହୁଥିଲେ ଆଉ ଗୋଟେ କଣ କାହାଣୀ କୁହନ୍ତୁ?
ମୁଁ ତ ଦେଖୁଛନ୍ତି ଯେ କାହାଣୀର କିଛି ମାନେ ସେଗୁଡା ରହୁନି।
କୁହନ୍ତୁ କୁହନ୍ତୁ। ଅସ୍ଥି ଭଛି ଉପର ନାହିଁ କି ତଳ ନହିଁ।
ଆଜ୍ଞା ସେଇଆ। ତ ମୁଁ କଣ ଆପଣଙ୍କୁ କାହାଣୀ ଶୁଣେଇବି କହୁନାହାନ୍ତି।
ହ ତାହେଲେ ଆପଣଙ୍କ କାହାଣୀ ଶୁଣନ୍ତୁ ଗୋଟେ ଭଲ କାହାଣୀ।
ଆପଣ ଶୁଣେଇବେ। ଶୁଣନ୍ତୁ।
ଗୋଟେ ରାଜା ଥିଲା ତାର ବହୁତ ଧନ ସମ୍ପତ୍ତି ଥିଲା।
ଆଜ୍ଞା।
ତାର ଥିଲେ ରାଣୀ ଦିଇଟା।
ଆଜ୍ଞା।
ହଁ। ତାପରେ କଣ ହେଲା ଦିନେ ଗୋଟେ ରାଣୀ ବହୁତ ଇର୍ଷା ଆସିଲେ କହିଲେ କି। ଅ ସେ ରାଣୀକୁ ଆପଣ ସେ ପଛରେ ଆସିଛନ୍ତି ସେ ସେକେଣ୍ଡ ରାଣୀ। ତଥାପି ତାଙ୍କୁ ଆପଣ ସବୁ କିଛି ଦଉଛନ୍ତି ଅଧିକ ଖର୍ଚ୍ଚ କରୁଛନ୍ତି ବାକି ଆ ସୁ ଦିସ୍। ସତରେ ସେମିତି କିଛି ନଥିଲା ସତରେ ସିଏ ଯେତିକି ପାଉଥିଲେ ସିଏ ବି ସେତିକି ପାଉଥିଲେ। ସେଟାକୁ ଇର୍ଷା ହେଲାକି ସିଏ ଅଧିକ ପାଉଛନ୍ତି ଇଏ କମ ପାଉଛନ୍ତି ଏପ।
ଆଜ୍ଞା।
ଟିକେ ଇର୍ଷା ଯଉ ରହିଲା ସେ ଇର୍ଷା ପାଇଁ ରାଣୀ ଟିକେ ଜଳୁଥିଲେ। ସିଏ ଭାବିଲେ କି ତାଙ୍କ ସ୍ଵାମୀ ତାଙ୍କର ନାହାନ୍ତି ଖାଲି ତାଙ୍କର ନାହାନ୍ତି ତାଙ୍କ ସେକେଣ୍ଡ ଦ୍ୱତୀୟ ସ୍ତ୍ରୀ ପାଇଁ ବୋହୁତ ବହୁତ ଅଧିକ ଭ ପ୍ରେମ ଦେଖଉଛନ୍ତି ତ ସେ ଭାବିଲେ କି ଠିକ୍ ଅଛି ଆମେ ମାନେ ମୁଁ କଣ କରିବି। ମୁଁ ଆଗ ଗୋଟେ ପୂଜା କରି ପୂଜା କଲେ ସେ ପୂଜାରୁ ବା ମାନେ ବର ମାଗିବି କି ମତେ ମୋ ସ୍ଵାମୀ ଅଧିକ ଇଏ କରନ୍ତି। ସେ ତପସ୍ୟା ଆରମ୍ଭ କରିଥିଲେ। ସେ ଉ ତପସ୍ୟା କଲେ ପଚିଶ ବର୍ଷ ଧରି ଦୀର୍ଘ ଧରି ତପସ୍ୟା କଲେ।
ଆଜ୍ଞା।
ସେତେବେଳେ କଣ ହେଲା ସେ ତପସ୍ୟା କଲେ ପ ବଛରି ତାପରେ ତାଙ୍କୁ ବରଦାନ ମିଳିଲା କି ସେ ମାନେ ସବୁବେଳେ ତାଙ୍କ ସ୍ଵାମୀ ତାଙ୍କୁ ପ୍ରେମ କରିବେ।
ଆଜ୍ଞା।
ବାକି ସେତେବେଳକୁ ତାଙ୍କ ସ୍ଵାମୀ ବୁଢା ହେଇଥିଲେ ତ ତ ବୁଢା ହେଲା ପରେ ସିଏ ଆଉ ଦୁଇ ବର୍ଷ ପହଞ୍ଚିଲେ ଯେତିକି ବର୍ଷ ବଞ୍ଚିଲି ସେତିକି ବର୍ଷ ପ୍ରେମ କଲେ ଆଉ। ସିଏ ବି ବର ମାଗିଥିଲେ କି ଯେତିକି ବର୍ଷ ବଞ୍ଚିବେ ତାଙ୍କୁ ପ୍ରେମ କରିବେ କହିଲ ସେଇ ଇଏ ବୁଢା ହେଇଯାଇଥିଲେ ଶୋଇଲେ ତ
ସେ ଶିକ୍ଷଣୀୟ କଣ ଆପଣ କହୁନାହାନ୍ତି।
କହୁଛି ଶା ବି ମିି ଜୋତିକି ଅଛି ନିଜର ଖୁସି ନିଜତିକିତିେ ଖୁସି କର ଚେଷ୍ଟା କର ନିଜର ଜିନିଷ ଟାକୁ ଠିକ୍ କରିବା ପାଇଁ ତା ମାନେ ଇଏ ନଛି କି ତମେ ଆରେ କିଛି କଣ କାଣ ଭଲ ଶିକ୍ଷଣୀୟ କାହାଣୀ।
ହଁ ହଁ ନିଜେ ନିଜେ ଶୁଣେଇ ଦେଇକି ନିଜେ ଶିକ୍ଷଣୀୟ ଟା ଦେଇ ଦଉଛନ୍ତି।
ହଁ ଆଉ କାହାଣୀ ମାନେ କଣ କାହାଣୀ ହେଇଛି ବନ୍ ଓ ତିଆରି ହେଇଥିଲା କଣ ପାଇଁ, ଆଣି ଗଳ୍ପ ଗୁଡା ସବୁ ତିଆରି ହେଇଚି ଲୋକଙ୍କୁ ଶିକ୍ଷା ଦେବା ପାଇଁ
ହଁ ମୁଁ ଆପଣଙ୍କୁ ଗୋଟେ କାହାଣୀ ଶୁଣଉଛି ଗୋଟେ କାହାଣୀ ହଉଛି, ସେଥିରେ ଗୋଟେ ରାଜା ଥିଲେ
ହଁ
ଦୁଇଟି ସ୍ତ୍ରୀ ଥିଲେ।
ହଁ
ପ୍ରଥମ ସ୍ତ୍ରୀ ଟା ଭାବୁଥିଲା କି ସେ ଦ୍ବିତୀୟ ସ୍ତ୍ରୀଙ୍କୁ ଅଧିକ
ହଁ ଏଇଟା ଠିକ ଅଛି ତାପରେ।
ତାପରେ ସେ ଈର୍ଷା କରୁଥିଲା।
ହଁ।
ତେବେ ସେ ଭାବିଲା କି ମୁଁ ଏମିତି ତପସ୍ୟା କରିବି କି ଯେତିକି ବର୍ଷ ବଞ୍ଚିବି ସେତିକି ବର୍ଷ
ହଁ।
ତାପରେ କଣ ମରିଗଲା ଆଉ ଦି ବର୍ଷରେ
ହଁ ସେଇତ ମୁଁ କହିଥିଲି ଆପଣ ଅଲଗା କଣ କହିଲେ।
ଆପଣଙ୍କ କାହାଣୀ ଆପଣଙ୍କୁ ପୁଣି ଶୁଣେଇ ଦେଲି ଆଉ।
ଆରେ କିଛି ଗୋଟେ ନୂଆ କାହାଣୀ କୁହନ୍ତୁ।
ହୁଁ କହୁଛି ରୁହନ୍ତୁ। ଆଁ ଗୋଟେ କାହାଣୀ ଗୋଟେ ରାଜା ଥିଲେ ହେଲା। ସେ ତାକୁ ଖାଇବାର ଥିଲା, କଣଟା ଖାଇବାର ଥିଲା ଗୋଟେ ଶୁଆ ଖାଇବାର ଥିଲା।
ହଁ ଶୁଆ କିଏ ଖାଏ?
ତାଙ୍କୁ ଖାଇବାର ଥିଲା।
ଓ ସଉ ବିଲୁଆ ଦେଲେ କି? ଓ ସେ ମଣିଷ ଜାଗା ନା ବିଲୁଆ ଜାଗା?
ମଣିଷ ଜାଗା।
ହଁ ହଉ ଠିକ୍ ଅଛି ତାପରେ।
ଦୁଇ ଚାରିଆଡେ କହିଲେ କି କି ମାନେ ତାଙ୍କର ସିପାହୀ ମାନଙ୍କୁ କି ଯେମିତି ହେଲେ ମତେ ଗୋଟେ ସେ ଶୁଆ ଆଣିକି ଦିଅ ମୁଁ ଖାଇବି। ତାଙ୍କ ଘର ସାମ୍ନାରେ ମାନେ ମହଲ ସାମ୍ନାରେ ଗୋଟେ ଶୁଆଟେ ବସିଥିଲା। ସିଏ ଆସିଲା, ସିଏ ଜାଣିନଥିଲା ତାକୁ ଖାଇଦେବେ ତାକୁ ପିଞ୍ଜରାରେ ବନ୍ଦୀ ରଖିଲେ ମାନେ ତାପରେ ତାକୁ ବନେଇକି ଖାଇଦେଲେ ଗୋଟା।
ହୁଁ।
ତ ଇଏ ତ ଖାଇ ଦେଇଚନ୍ତି ରାଜା। ସେ ପେଟରେ ଯାଇକି ଫଡ ଫଡ ହଉଛି।
ହଁ ମୋର ମନେ ଅଛି।
ହଁ ଶୁଣେଇଲେ ତାହାଲେ।
ହଁ କହୁଛି ଶୁଆର ହଁ ଶୁଆର କୁହାଯାଇଥିଲା କି ଶୁଆର ଯୋଉ ଗୋଡ ଦିଟା ଖାଇଲେ ସେଇଟାରୁ ମିଳିବ ବୁଦ୍ଧି ତମକୁ।
ହୁଁ।
ସବୁ ବୁଦ୍ଧିରେ ଉଭୟର ଗୋ ଶୁଆ ର ଗୋଡ଼ ଦିଟା ଖାଇଲେ ମିଳିବ, ତ କଣ ହେଲା ଏଥରେ ଏ ମାନେ ଗୁ ଗୋଟେ ଚାଷୀ ଚାଷୀ ନୁହେଁ ମାନେ ଶିକାରୀ ଥିଲା, ଶିକାରୀ ଶୁଆ ଟାକୁ ମାରିକି ଆଣିଲା। ସେ ରାଜା କଣ କଲା। ରାଜାଙ୍କୁ ଦେଇଦେଲା ଶୁଆର ମୁଣ୍ଡ ଖାଇଲେ ମିଳିବ ବୁଦ୍ଧି ଶୁଆର ଗୋଡ ଖାଇଲେ ମିଳିବି ଫୁର୍ତ୍ତି।
ହୁଁ।
ସେ ରାଜା ରାଜାରେ ରାଜା ପାଇଁ ଆଣିଥିଲା। ଜ କ ଦେଇଥିଲା ପେଟଟା ସେଇଟା ମାଂସ ଦେଇଥିଲା ସେ ଖାଇଥିଲେ। ଏଟା କେଛିି ବୁଦ୍ଧି ମିଳିଲଣିି ସିଏ ହେଇଗଲେ ଶୁଆ ନିଜେ। ବାକି ତାଙ୍କ ପିଲାମାନଙ୍କର ବୁଦ୍ଧି ହେଇଗଲା ତା ସେମାନେ ରାଜୁତି କଲେ ଏୟଆ ହଉଛି କାହାଣୀ।
ମାନେ ସେ ଶୁଆ ଟା ଖାଇକି ଶୁଆ ହେଇଗଲେ ଯେ?
ହଁ ଶୁଆ ପେଟ ଖାଇକି ତାଙ୍କ ପେଟ ବଢେଇଗଲେ ଶୁଆ ହେଇଗଲ।
କିଛି ବି ଆପଣ କହୁନାହାନ୍ତି?
ଏଇକୁ ଯା
ନା ମୁଁ ଯୋଉ ବାହାରେ ସୁଣିଥିଲି ସେଥିରେ ସିଏ କଣ ତା ପେଟରେ ସେ ଯାଇକି ଫଳ ଫଡ ହଉଥିଲା ତ ସ ସିପାହୀ ଭଳିଆ କହିଲେ। କି ହଉ ଆମେ ତାଙ୍କୁ କାଢିଦବା ଆପଣ ଚାଲନ୍ତୁ। ବାଥରୁମ୍। ସେଟା କହିଲେ କି ଆପଣ ସେଇଟା କରନ୍ତୁ। ମାନେ ହଁ କରନ୍ତୁ। ସେଟା।
କଣ ବୁଝିପାରିମି ଆଉଥରେ କୁହ?
ସିଏ ତାଙ୍କୁ କହିଲେ କି ଆପଣ ମାନେ ଆମେ ତାଙ୍କୁ କାଢଡିବା ଯେହେତୁ ଆପଣଙ୍କ ପେଟରେ ଫଡ, ଫଡ, ହଉଛି। ସିଏ ଆପଣ ତାକୁ କାଢିଦେବା କାଢ଼ିବେ କେମତି ତାକୁ ଆମର ଦିଟା ମେଥଡ ଗୋଟେ ବାନ୍ତି ଆଉ ଗୋଟେ ସେଇଟା। ତ ସେ ତାକୁ ଆପଣ ବାନ୍ତିର ଅଲ୍ଟର୍ଣାଟିଭେ ମଥଡଟା ତାକୁ କହିଲେ। ତ ସେ ସେଇଟା ଗଲେ। ସେଇଟା ମାନେ ସେ କହିଲେ କି ଆପଣ ସେଇଟା କରନ୍ତୁ। ଆଉ ଆମେ ତାଙ୍କୁ କାଢିଦବୁାନ ମାନେ କାଟିଦବୁ। ବସ ଆମେ ତାକୁ ମାରିଦବୁ ଛୁରୀରେ ମେ ଇଏରେ ସେଇ ଟାଇମ ରେ ସିଏ ଭାବିଲେ ସିଏ ବାହାରିଲା ବୋଲି କିନ୍ତୁ। ବାହାରିବା ଜାଗାରେ। ତାଙ୍କର ଆଉ କି ମାନେ ସେଇଟା କାଟିଦେଲେ।
ଓ ହୁଁ।
ଆଉ ଏଇଟା ରିଜେକ୍ଟ ହେଇଯିବ ଦେଖନ୍ତୁ।
ତ ପେଟ କାଟିଦେଲେ।
ଓ ଭି
ଆପଣ କଣ ଭାବୁଚନ୍ତି?
ନେଇ କିିଛିନାହିଁ କିଛିଭାବୁନି ଦେ ଦେଖ। କୁହନ୍ତୁ ନା ଆପଣ ସିଏ କଣ ଭାବିବେ ଆପଣ ସିଏ ଭାବିବାରେ କଣ ଅଛି?
ତାକୁ ପେଟ କାଟିଦେଲେ ପରା ଆପଣ ଏଇ କାହାଣୀ ଶୁଣି ନାହାନ୍ତି ବୋଧେ।
ନାଇଁ, ନାଇଁ ମୁଁ ଏକା ଗନ୍ଦଧିଆ କାହାଣୀ ଶୁଣିବିନି। ଓହୋ ଠିକ ଅଛି ବୁଝିଲି।
ହୁଁ।
ଆ। ଆଉ ଆଉ ଆଉ ଆଉ କିଛି ଏମିତି କାଣ ନାହିଁ ଅଛି। କୁହନ୍ତୁନି ମୋ କାନରୁ ରକ୍ତ ବାହାରିବ।
ସିଏ କହିବ ଏମ ସିଏ ତାଙ୍କୁ କହିଲେ କି ଆପଣ ପେ ପେଟ କକୁ ଚିରିଦବା ଚିରିକି ପେଟରେ ଆପଣଙ୍କର କାଢିଦବା ସେ ସେଇ ଟାଇମ ରେ ତାଙ୍କୁ ଅନାସେ। ସୋଇ ଦିଆ ହଉନଥିଲା ସୋଇ ବହୁତ ବୋଉବୋଉ ଥିଲେ। କାନ୍ଦୁଥିଲେ ତ ସେ ପେଟ ଯେତେବେଳେ। ଛିରିଲ ସେ ଫଡ ଫଡ ହଉଥିଲା ସେ ପେଟ ସେ ସିଏ ଭାବିଲ ସେ ବାହାରୁଛି ସେତେ କାଟିଲା ବଳକୁ ତା ପେଟ କାଟି ତାଙ୍କ ପେଟ ସହିତ ତାଙ୍କ ନାକ ମଧ୍ୟ ଘଟି ଯାଇଥିଲା।
ତଳୁ ଗୁପରୁ କଟୁଥିଲା କି।
ଆଉ କଣ ସେମାନେ ଏମିତି ଦିଆଡୁ ଦିଟା ଧରିକି ଠିଆ ହେଇଥିଲେ ଛୁରୀ। ଛୁରୀ ନୁହେଁ ସେଠୁ ବଡ ବଡ କଣ ଆସେ ତ କଣ କହନ୍ତି କଇଁଛି ନୁହେଁ ଖଣ୍ଡା
ହଣ୍ଡା
ଖଣ୍ଡା ଧରିଥିଲେ ସିଏ ଦିଆ ଆଡୁ ଦିଟା ଧରିକି ଧରିଥିଲେ ସିଏ ତା ପେଟ କାଟିଦେଲା ଜଣେ ତା ନା ଟି ଦେଲା କିନ୍ତୁ ସେ ପକ୍ଷୀଟି ପେଟରେ ହିଁ ଥିଲା ସେ ପକ୍ଷି ବାହାରିଲା ସିଏ ମରିଗଲାଣି ସିଏ ତାଙ୍କର ପେଟରୁ ବାହାରିକି ଉଡିକି ପଳେଇଲା ଆଉ କଣ?
ଓ ହୋ।
ଆଜ୍ଞା।
ଦେଖ କଣ ଶିଖିବାକୁ ମିଳିଲା ଏଇ କାହାଣୀ ରୁ ଆପଣଙ୍କୁ?
କି ପଶୁ ପକ୍ଷୀ ଖାଇବା କଥାରୁ
ଆଉ କଣ ଖାଇବା କଥା ମଣିଷ?
ପରିବା
ହ ଓ ହୋ ମୁଁ ସେ କାଟିଦେଲେ ତ ତାକୁ ଖାଇଦେଇଥିବେ। ମଣିଷ ଖାଇବା କଥା ପଶୁ, ପକ୍ଷୀ ଖାଇବା କଥା ନୁହେଁ।
ଆପଣ ଭାବିଲେ ସେ ଯୋଉ ମରିଗଲା ତାକୁ କାଟିକି ଦେଇଥିବେ?
ହ ହ।
ହେ କିଛି ଭାବୁଛନ୍ତି
ଆରେ ସେଇ କାଢି ଦୁଆ କାଢି ସେ
ନାଇଁ ମୁଁ ତ ଏ ହିଁ ଶୁଣିଥିଲି ତ ପେଟ ତା ନାକକୁ ମଧ୍ୟ କାଟିଦେଲେ। ତାପରେ ରାଜା ମରିଗଲା କିନ୍ତୁ ତାର ଆଜ୍ଞା ହଉ।
ହଉ ଆପଣ ଯାଆନ୍ତୁ ରୋଷେଇ କରନ୍ତୁ ତାପରେ କଥା ହବ ଆଉ। ହଉ।